ହ୍ୟାଲୋ।
ହୁଁ। ହଁ ହ୍ୟାଲୋ କଣ କରୁଚନ୍ତି?
ନାଇଁ ଏ ବସ
ହ୍ୟାଲୋ ହୁଁ।
ମୁଁ ଏଇ ବ ମୁଁ ଏଇ ବସିଚି। ଓଉ କେମିତି ଅସ୍
ହଁ, ବର୍ଷା ଆପଣଙ୍କର ହଁ, ଭଲ ଅଛି।
ଉହୁଁ, ହୁଁ, ହୁଁ ଆଉ ଘରେ
ବର୍ଷା ହଉଛି, ଆପଣଙ୍କ ଆରେ?
ହଁ, ବର୍ଷା ହଉଚି ଟିକେ ଟିକେ। ହଁ, ବର୍ଷା ହଉଚି ଟିକେ ଟିକେଁ।
ଓ ହଁ, ବର୍ଷା ତ ଆମର ଲାଗି ରହିଛି, ଚାରି ପାଞ୍ଚ ଦିନ ହେଲା ଯେ ବର୍ଷା ଛାଡିବା ନା ହିଁ ଧରୁନି।
ହଁ, ହଁ, ତମ ଘର କୋଉଠି?
ନ ହେଲେ ଆମର ଢେଙ୍କାନାଳ ରେ।
ଓ ଢେଙ୍କାନାଲ୍। ଭଲ, କଣ କରନ୍ତି, ତମ
ହୁଁ, କୁହନ୍ତୁ।
କଣ କରୁ, କରନ୍ତି ଆପଣ?
ମୁଁ ଏ ହାଉସ୍ ୱାଇଫ୍ ଅଛି ଆଉ।
ଉହୁଁ, କିଏ କିଏ ଅଛନ୍ତି ଘରେ?
ହ୍ୟାଲୋଁ।
ହଁ, ଘରେ କିଏ କିଏ ଅଛନ୍ତି? ହଁ, ଖାଇକି ବସିଚି। ତମେ ଖାଇଲଣି?
ହଁ, ଆପଣଙ୍କ ପ ହଁ ହଁ ଆପଣଙ୍କ ପଢାପଢି କରଚନ୍ତି?
ହଁ। ମୋର ପ୍ଲସ୍ ଥ୍ରୀ ହଁ, ମୋ ପ୍ଲସ୍ ଥ୍ରୀ ମୋର ସରିଲାଣି। ଏବେ ପିଜି କରିବି। ଆର୍ଟ୍ସ ଅଛି, ପ୍ଳଟିକାଲ ସାଇନ୍ସ ଅନର୍ସ୍ ଥିଲା।
ଓହ ତା'ପରେ କ-କଣ ଜବ କରିବେ ନା କଣ ପ୍ଲାନିଂ ଅଛି ଇଏ କରିବେ।
ଏବେ ପଢିବି।
ଆଉ କଣ୍ଟିନ୍ୟୁ କରିବେ ପଢାଟା, ଭଲ।
ହଁ, ହଁ। ଆପଣ କଣ ପଢାପଢି କଣ କରିଛନ୍ତି?
ମୋର ଗ୍ରାଜୁଏସନ୍ ସଇଲାଣି, ମୋର ହାଉସ ୱାଇଫ୍।
ହୁଁ, ହୁଁ ଘରେ କିଏ କିଏ ଅଛନ୍ତି?
ଘରେ ଫ୍ୟାମିଲି ଅଛନ୍ତି, ଶାଶୁ ଶ୍ୱଶୁର। ଦେଡୁଶୁର, ଯା, ପୁଅ, ଝିଅ ସମସ୍ତେ ହଜ୍ ବେଣ୍ଡ
କଣ କରନ୍ତି ହଜବେନ୍?
ସେ ବିଜନେସ୍ କଣ୍ଟ୍ରାକ୍ଟର।
ଓହୋ।
ଆଉ, ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ହୁଁ ଭଲ ଅଛନ୍ତି।
ହୁଁ, ହୁଁ। ଆଉ ଆପଣଙ୍କ ପର୍ବ କଣ, ଭଲ ସବୁ ସେପଟେ ଆପଣଙ୍କ ଲାଇନରେ ରହୁଚି?
ଆମ ଏଠି ନୂଆଖାଇ ହୁଏ।
ହୁଁ, ନୂଆଖାଇ ହୁଏ। କେମିତି ପର୍ବ ଟା ଆପଣ ପାଳନ୍ତି ନୂଆଖାଇଟାକୁ?
ନୂଆଖାଇରେ ମାନେ ଉଁ ଗଣେଶ ପୂଜା ତା ପରଦିନ ହୁଏ। ହଉ ନୂଆଖାଇ ଦିନ ମାନେ, ବାହାରେ ଯେତେ ଲୁକ ରହୁଛନ୍ତି ଗାଁକୁ ଆସନ୍ତି। ମାନେ ଯେତେ ପ-ପରିବାର ଲୁକ, ଯୋଉଠି କାମ କରୁଛ ତିଁ ସ-ସବୁ ଲୁକ ଆସନ୍ତି ଗାଁ କୁ। ଆଉ ସେଠି ମାନେ ନୂଆଖାଇରେ ଆମର ସେ ନୂଆ ଧାନ ହେଇଥିବ ସେ ନୂଆ ଧାନ କୁ ଆଣିକି ମାନେ ଚୂଡା କରିକି ଭଗବାନଙ୍କୁ ଅର୍ପଣ କରନ୍ତି, ଆଉ ସେଟାକୁ ଆଣିକି ସମସ୍ତେ ପୂର୍ବ ଦିଗକୁ ମୁହଁ କରିକି ଆଁ ଦନାରେ ଖାଆନ୍ତି ମାନେ ପ୍ରସାଦ ରୂପରେ ଗ୍ରହଣ କରନ୍ତି। ଆଉ ଖାଇସାରିଲା ପରେ ମାନେ ସାନ ଲୋକ ବଡ ଲୋକଙ୍କୁ ଏ ନମସ୍କାର କରନ୍ତି ପ୍ରଣାମ କରନ୍ତି ଆଉ ଏଟେ କରନ୍ତି ତାପରେ ଖାଇବା ପିଇବାକୁ ଏମିତି କ୍ଷୀରି ପିଠା ଏ ସବୁ ହେଇଥିବ।
ଅ ଆଉ ମାନେ ଏଇ ସବୁ କଲା ପରେ ଉଁ ଅ ତାପରେ ଆମେ ସମ୍ବଲପୁରୀ କପଡା ପିନ୍ଧନ୍ତି ସେଇଦିନ। ସବୁ ସମ୍ବଲପୁରୀ କପଡା ପିନ୍ଧିକି ମାନେ ଏ ସବୁ ହୁଏ ଆଉ ସନ୍ଧ୍ୟାରେ ନାଚ ଗୀତ ଡନ୍ସ ଏ ସବୁ ହଉଛି। ପ୍ରୋଗ୍ରାମ ମାନେ ହୁଏ ଆଉ
ଆ ଆଉ ସବୁ ପର୍ବ କେମିତି କଣ ହୁଏ ପାଳନ ହୁଏ?
ହୁଁ ଆଉ ନୂଆ ନୂଆଁଖାଇ ସେମିତି ହଉଛି ଆଉ ଦୁର୍ଗା ପୂଜା ହଉଛି। ରଥଯାତ୍ରା ତ ଜାଣିଛ ଏଠି ହଉଛି, ଉ ତମ ସେଠି କଣ କଣ ହୁଏ?
ଆମର ଆପଣ ତ ଜାଣିଥିବେ ଲକ୍ଷ୍ମୀ ପୂଜା ଫେମସ ଆମର ଏପଟେ ହୁଏ। ଆଉ ହଁ ଏବେ ତ ଅଛି ରଥଯାତ୍ରା ଟା। ରଥଯାତ୍ରା ବି ବହୁତ ବଢିଆ ହୁଏ ଆମର ଏଇପଟେ ପୁରା ପୁରୀ ଭଳିଆ ହୁଏ। ଯେହେତୁ ଏଠି ଆଙ୍କର ବଡ ଭାଇ ଅଛନ୍ତି ଜଗନ୍ନାଥଙ୍କର।
ହଁ।
ତ ପୁରୀ ଭଳିଆ ହୁଏ, ଉଁ ଲୋକ ହୁଅନ୍ତି କିନ୍ତୁ ପୁରୀ ଠୁ ଟିକେ କମ୍। କିନ୍ତୁ ପୁରୀ ଭଳିଆ ହୁଏ ବହୁତ ଭଲ ତିନିଟା ରଥ ଏବେ ଆଉ ଓ ଓ ସାରା ଚାରିଆଣ ଲୋକ ଆସଛନ୍ତି, ରଥ ବିଡାନ୍ତି। ଭଲ ହୁଏ ଆଉ ଲକ୍ଷ୍ମୀ ପୂଜା ତ ଆପଣ ଜାଣିଥିବେ ପୁରା ଫେମସ। ନଅ ଦିନ ହବ ବହୁତ ସାରା ଯାତ୍ରା ପଡେ। ପର୍ବପର୍ବାଣା ସବୁଠି ଭଲ ହୁଏ ଆମ ଡିଷ୍ଟ୍ରିକ ରେ।
ହଁ ହଁ ମାନେ କୋଉ କୋଉ ଜାଗାରେ ଲକ୍ଷ୍ମୀ ପୂଜା ହୁ ଦେଖି ଯାଇଛ? ମେଢ ତ ଭଲ ହଉଥିବ ତମ ସେଠି।
ହଉଠି ରଖ
ମାନେ ଲକ୍ଷ୍ମୀ ପୂଜା ମେଢଉ
ହଁ ଲକ୍ଷ୍ମୀ ପୂଜା ମେଢ ଆମର ମାନେ ବୁଲିବେ ନଅ ଦିନିଆଙ୍କ ରାତି ସାରା। ଲୋକ ବୁଲିବେ, ମେଡ ତ ବହୁତ ସାରା ମେଢ ହୁଅନ୍ତି, ଚାନ୍ଦି ମେଢ ହୁଅନ୍ତି ସୁନା ମେଢ଼ ହୁଅନ୍ତି। ବହୁତ ସାରା ମେଢ଼ ହୁଏ।
ଆଉ ଡେକୋରେସନ ତ ବହୁତ ଭଲ କରନ୍ତି, ଲାଇଟ ହଉ ଅ ପ୍ରୋଗ୍ରାମ ବି ରଖନ୍ତି ଡ୍ୟାନ୍ସ ପ୍ରୋଗ୍ରାମ ରଖନ୍ତି। ଆଉ ଯାତ୍ରା ପଡେ ଖେଳ ଖେଳିବା ପାଇଁ ଛୁଆ ମାନଙ୍କ ଖେଳନ ବହୁତ ସାରା। ମଟ ବହୁତ ଭଲ ହୁଏ।
ହଁ ହଁ।
ଆଉ ଆପଣଙ୍କ ଆଡେ ତାହେଲେ ବର୍ଷା ହଉନି?
ଆମ ଆଡେ ବର୍ଷା ହଉଛି କିନ୍ତୁ ସେତେ ହଉନି ଏବେ ତ ଏ ମାନେ କାଲି ହଉନଥିଲା ଆଜି କିନ୍ତୁ ଟିକେ ହେଇଛି ଏବେ।
ଆମର ତ ଚାରି ପାଞ୍ଚ ଦିନ ହେଲା ବର୍ଷା ହିଁ ଛାଡୁନି। ପୁରା ଲାଗିରହିଛି ଯେ ଏତେବେଳେ ଯାଏ ଲୋକ କି ପଦାକୁ ବି ବାହାରି ପାରୁନାହାନ୍ତି।
ହୁଁ। କଣ କରିବ ତମ ସେପଟେ ସବୁ ବର୍ଷା ବେଶୀ ହୁଏ?
ଉଁ ହଁ ବର୍ଷା ତ ଛାଡିଲେ ସିନା ଲୋକ ଯିବେ କାମ କଲେ ଆଣିକି ପରିବାର ପୋଷିବେ କି ଖାଇବେ।
ସେଇଟା ତ ମାନେ ବର୍ଷା ଦିନରେ ଟିକେ କରିବାକୁ ପଡେ ଆଉ।
ଓଁ ହଁ ବର୍ଷା ଦିନରେ ତ ଲୋକମାନେ ସବୁ ମାନ୍ଦା। ବେପାର ଲୋକଙ୍କର ମାନ୍ଦା। ତା ସ ତ କାମ କରିବେ ବି ଲୋକ ସିନା ପଦାକୁ ଗଲେ ବର୍ଷା ଛାଡିଲେ ଯିବେ କାମ କରିବେ।
ହୁଁ ହୁଁ।
ଏଇ ତିନି ଚାରି ମାସ ପୁରା ରେଷ୍ଟ। ପୁଣି ଶ୍ରାବଣ ମାସ ଆସିଲାଣି ଆହୁରି ବର୍ଷା ଲାଗି ରହିବ।
ହଁ।
ଆଉ ରଜ କେମିତି କଣ ଆପଣ ପାଳିଲେ?
ଆମ ଏଠି ତ ରଜ ହୁଏନି।
ରଜ ହୁଏନି?
ନା।
ଦୋଳି ଫୋଳି ପି ଖେଳନ୍ତିନି ଆପଣ କଣ ସମ୍ବଲପୁରୁ ଆଡୁ ବୋଧେ ଆପଣଙ୍କ?
ହଁ ହଁ।
ହଁ ହଁ।
ପଶ୍ଚିମ ଓଡ଼ିଶା ରୁ ମୁଁ।
ଆଉ କଣ ଭଲ ଲାଗେ ଆପଣଙ୍କୁ? ସେପଟେ ଏରିଆରେ ଆପଣଙ୍କ ଆଉ ସବୁ ତ କଣ ଭଲ ଅଛି ବୁଲାବୁଲି ଜାଗା ହଉ ପ୍ଲେସ ହଉ କି? ଆଉ କିଛି ମନ୍ଦିର ହୋଉ?
ଆମ ଏଠି ତ ସମଲେଇ ମନ୍ଦିର ଅଛି ଘଣ୍ଟେଶ୍ଵରୀ ଅଛି। ହୀରାକୁଦ ଡ୍ୟାମ ଅଛି ତାପରେ ଏ ଘ ଘଣ୍ଟେଶ୍ଵରୀ ସମଲେଶ୍ୱରି ତାପରେ ତମର ଉମାଧୁମା। ଉଁ ତାପରେ ନରସିଂହନାଥ ହରିଶଙ୍କର
ଓ ସବୁ ସେପଟ ଲାଇନ ଆପଣ ବୁଲି ଯାଇଛନ୍ତି ନା?
ହଁ ହଁ। ହଁ ଆପଣଙ୍କ ସେପଟକୁ ବି ମୁଁ ଯାଇଛି ପୂର୍ବ ଓଡିଶା।
ହୁଁ ପରିବେଶ ଟା ଆପଣଙ୍କ ହ୍ୟାଲୋ। କହିଲି ପରିବେଶ ଆପଣଙ୍କର ସବୁ ସେପଟେ କେମିତି ମାନେ ସବୁ ଭଲ।
ହଁ। ଭଲ ଆଉ ମାନେ ସେତେ ତ ଏଠି ସ୍ମାର୍ଟ ସିଟି ନାହିଁ। ମାନେ ସ୍ମାର୍ଟ ସିଟି ହିଁ ନାହିଁ ଆମ ଏଠି। କିନ୍ତୁ ଦେଖିବାକୁ ଗଲେ ଭୁବନେଶ୍ୱର କଟକ ତ ବହୁତ ସ୍ମାର୍ଟ ସିଟି। ନା ଆଉ ବହୁତ ଭଲଏଆଡେ ସବୁ କିଛି ମିଲି ଯାଉଛି।
ଏ ରାଜଧାନୀ ଏରିୟା ରେ ଯାଉଛି ନା ତ ପୁରା ସ୍ମାର୍ଟ ସିଟି ଟା କଟକ ଭୁବନେଶ୍ଵର।
କଟକ ଭୁବନେଶ୍ଵର ପୁରୀ ଆଉ ତମର ସେପଟ ଏରିଆ ହିଁ ଟିକେ ବେଶୀ ରେ ଅଛି ସ୍ମାର୍ଟ ଅଛି ପୂର୍ବ ଓଡ଼ିଶା। ଆମ ଏଓ ଏପ୍ ଏଆଡେ ତ ମାନେ ବେଶି କରି ଦଷ୍ଟ ହୋଉଚି। ଆଉ ସବୁ ରାସ୍ତା ଖାଲ ନାଲ ଏ ସବୁ ସବୁ ମାନେ ବହୁତ ପ୍ରୋବ୍ଲେମ ଆଉ ଆମ ଏ ସାଇଟ। ଗମେଣ୍ଟ ଏସବ ଏଡକେ ଏପଟକୁ ଧ୍ୟାନ ଦଉନି ଆଉ।
ହୁଁ ହୁଁ।
ହୁଁ ସେପଟକୁ ବେଶୀ ଧ୍ୟାନ ଦଉଚି ବେ ଦେଖୁଛନ୍ତି। ଆମ ଚାଷୀ ମାନେ କେମିତି କଣ ହଉଚନ୍ତି ବରଗଡ ରେ। ଧାନ ବି ଏମିତି ହୁଏ ତାଙ୍କର ମେମ ପାଣି ପାଣି ପାଇଁ ଖରାପ ହେଇଯାଏ ତ ସରକାର ତାକୁ ଧ୍ୟାନ ଦିଏନି।
ଆଉ କଣ କୁହନ୍ତୁ?
ନୁହେଁକି? ସେମିତି ହୁଏ ଆଉ। ହାଲୋ।
ହ୍ୟାଲୋ ଆଜ୍ଞା।
ଆପଣ ମାନେ ସିଟିରେ ରହୁଚନ୍ତି ନା?
ହଁ ହଁ।
ଉହଁ ଭଲ ଆଉ। ହୁଁ ଆ
ଆଉ କଣ ଆଜି ଖାଇବା ହେଇଥିଲା ଆପଣଙ୍କର?
ଆଜି ଭାତ ଡାଲି ଖଟା ଆଉ ଉମ ଚିଙ୍ଗିଡ଼ି ଚିଙ୍ଗୁଡି।
ହୁଁ ହୁଁ ଆଜି ବାରଟା ଅଛି ନା।
ହୁଁ। ତମ କଣ ଖାଇଲ?
ମୁଁ ତ ଆଜି ଖାଉନି ଆଇଁଷ ଆଜି ରବିବାର ଟା। ମୁଁ ସାଧା ଖାଇ ଚି ଆଉ ଘରେ ସମସ୍ତେ ଆଜି ଆଇଁଷ ଖାଇଛନ୍ତି। ଚିକେନ ହେଇଥିଲା ଆଉ ମାଛ ଭାଜିକି ମସଲା ଦେଇ କର
ଓହୋ। ଭଲ ଆଉ। ତୁମେ କଣ ଖାଇଲ?
ମୁଁ ସାଧା ମୋର ସେ ଭାତ ଡାଲି ସୋୟାବିିନ କଷା ହେଇଥିଲା ଭେଣ୍ଡି ଭଜା ହେଇଥିଲା। ଆଉ ସବୁ ପୋଡିକି ସବୁ ଦଳିଥିଲି।
ଉଁ ହୁଁ। ହୁଁ ଭଲ ଆଉ ଆପଣ ଏପଟେ କେବେ ଆସିଚନ୍ତି।
ନାଇଁ ନାଇଁ ସେପଟ ଲାଇନ ଯାଇ ହିଁ ନାଇଁ ଶୁଣିଚି ସବୁ ତମ ସେପଟ ମନ୍ଦିର ନାଁ କେବେ ଯାଇନି।
କେବେ ଆସନ୍ତୁ ଏପଟେ?
ହଁ ଯିବା କେବେ ଫ୍ୟାମିଲି ନେଇକି ବୁଲି ବୁଲା ପାଇଁ ଯିବା ସେପଟ ଲାଇନ୍ କୁ ବୁଲିକି ଆସିବା। ଛୁଆ ଙ୍କୁ ନେଇକି ଗଲେ ବି ଛୁଆ ବି କିଛି ଦେଖିବେ ଜାଣିବେ।
ହୁଁ ହୁଁ ସେଇଆ ଆଉ। ହୁଁ କଣ ତମର ଇ ଛୁଆ ଛୁଇ କେତେ କଣ ଅଛନ୍ତି?
ହଁ ଗୋଟେ ପୁଅ ମୋର ଦେଢ ବର୍ଷର ପୁଅ।
ଓ ହୋ।
ଅ ହ ଆଉ ଦେହ ପା ଭଲ ଅଛି ଆପଣଙ୍କର? ଆଜ୍ଞା।
କେବେ ବାହାଘର ହେଇଚି ଆପଣଙ୍କର?
ହେଲାଣି ଦେଢ଼ ବର୍ଷ ଦି ବର୍ଷ ହେଇଗଲାଣି। ହଉ ହଉ ର ରଖୁଚି। ମୁଁ ଆପଣଙ୍କ ସହ ଆଉ କେତେବେଳେ କଥା ହେବି।
ହଉ ଧନ୍ୟବାଦ। ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।